ହାଲୋ।
ଜୟ ଜଗନ୍ନାଥ ଆଜ୍ଞା।
ଜୟ ଜଗନ୍ନାଥ।
ହଁ ଭାଇ କୁହନ୍ତୁ ଭଲ ଅଛନ୍ତି।
ହଁ ଭଲ ଅଛି ମୁଁ। ବର୍ତ୍ତମାନ ତ ଭଲ ଅଛି ଦେହ। ଆଉ ଆଉ କଣ ଭଲ ଅଛି।
ଆଛା ହଁ ଭାଇ ମୁଁ ତ ପୁରା ଭଲ ଅଛି ଖାଇି ପିଇକି ଗାଁ ରେ ବୁଲୁଛି। କାହିଁକିନା ପଖାଳ ଖାଇକି ଆସିଲି ଘରୁ ଆଚ୍ଛା ଭାଇ ମୋର ଗୋଟେ ଅବଶ୍ୟ ଗୋଟେ ଜୀବନରେ ଗୋଟେ ଜିନିଷ ଜାଣିବାର ଥିଲା ସେଟା ହେଲା କବିଙ୍କ ବିଷୟରେ।
କଉ କବିଙ୍କ ବିଷୟରେ କହିଲେ।
ଆମର ଯଷ୍ଟ ଭଞ୍ଜ କବି। ଫକୀର ମୋହନ ସେନାପତି ସେ ମୋ ମାନେ ମୁଁ ତାଙ୍କ ସେ ମୋ ଆଇଡିଆଲ୍ ଆପଣ ଜାଣିଛନ୍ତି ତାହେଲେ। ଆପଣ ଜାଣିକି ଭାଇ ମୁଁ ସେଇ କବିଙ୍କ ବିଷୟରେ ମୁଁ ଖୁସି ହେବି ଆପଣ ଆପଣ କୁହନ୍ତୁ କୁହନ୍ତୁ।
ହୁଁ ସେ ଉଣେଇଶି ଶହ ସତ ଏକଚାଳିଶ ମସିହା ଅକ୍ଟୋବର ମାସ ଏକତିରିଶ ତାରିଖ
ଆଜ୍ଞା ଆପଣ କୁହନ୍ତୁ ମୁଁ ପୁରା ମନ ଧ୍ୟାନ ଦେଇ ଶୁଣୁଛି।
ଯାହାକି ଛୋଟ ଗ୍ରାମ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ବହୁ ତାଙ୍କ ଜୀବନରେ ସିଏ କଷ୍ଟ କରିଛନ୍ତି ଯେମିତିକି ତାଙ୍କ ସାଙ୍ଗ ସାଙ୍ଗ ସାଥିଙ୍କ ଯେତେବେଳେ ପଇସା ନଥିଲା ପଇସା ଥିଲା ଆଙ୍କକତିରେ ସେତେବେଳେ ପଇସା ନାହିଁ କି ଖାଇବାକୁ ଯାହା ଚାହୁଁଥିଲେ ଖାଇ ପାରୁନଥିଲେ। କଣ କରିବେ ସେ ବସିକି ଭାବିଲେ ମୁଁ କଣ କରିବି ଭାବି ଭାବି ଭାବି ଭାବି ସେ କିିଛି ଗୋଟେ ତାଙ୍କର ଲେଖା ଲେଖି ଶିଖିଥିଲେ।
ଆ ସୋପି ଦେଇ ବବୁଲୁ କହୁଥିଲି ଯୋଉ କଣ ଖୋଲୁଛନ୍ତିା ମୋର ଗୋଟେ ନାଇକା ନା କଣ ଆପ୍ ଦେ ସେଇଟାରେ ମୁଁ ଯୋଉ ଏ ଖାଲି ହୁଁ
ହଁ ହଁ। ଆଉ।
ହୁଁ।
ଦେହପା ଭଲ ଅଛି।
ହଁ ଭାଇ ଏବେ ଖପରା ଖୋଲରେ ଅଛି।
ତମେ କୋଉଠି ଅଛ।
ହଁ ଆପଣ କୋଉଠି ଅଛନ୍ତି?
ଆମ ଗାଁରେ ମାନି ବଜାର ପଡୁଛି ତ ସେଠିକିନା ଯିବି ମାନି ବଜାରକୁ ଟିକେ ବୁଲିବା ପାଇଁ ଆଉ। ହୁଁ।
ଓହୋ ମାନି ବଜାରରେ ସବୁ କଣ କଣ ଆସିଛି?
ହେଠି ଭାଇ ଅଛି ସବୁ ରାଣୀ ହାର ଅଛି ହଁ ଚାରି ର ଚାରି ଚାରି ଭଲ ଅଛି ସେଇଟା ସବୁ ଅଛି ଆଉ ଖଡିକା ପିଠାପ ଟିଆ ମାଣ୍ଡିଆ ଗାଙ୍ଗୁଲା ହାଣ୍ଡି ଡେକ୍ଚି କଡେଇ ପ୍ଲାସ ଟେଷ୍ଟର ନଅଟ ବୋଲଡ ରେ୍ଜ ସାଇଆ ବ୍ଲାଉଜ ଗଞ୍ଜି ଚଡି ଲୁଗା ଜିନ୍ସ ପ୍ୟାଣ୍ଟ ସାର୍ଟ ଟୋପି ଚଷମା କାନ ଫୁଲ ପାଉଁଚି ମୁଦି ଆ ଏ ଯୋଉ ସେଟା କଣ କୁହନ୍ତି ଭାଇ କିିରେ ହଉ।
ବାସନ କୁସନ
ବାସନ ମଜା ସାବୁନୁ ସିନ୍ଥଲ ସାବୁନୁ ଲକ୍ସ ସୁନୁ ଲାଇବ୍ରେରୀ ସୁନୁ ଡେଟଲ ସାବୁନୁ। ଆଉ ଲଗେଇବା ପାଇଁ ବାଜାଜ ତେଲ ନଡିଆ ତେଲ ସୋରିଷ ତେଲ ଫ୍ରିଡମ ରୁଚି ଗୋଲଡ଼୍ ହଁ ଜସ୍ମିନୀ ଜାପାନୀ
ଆଉ ଖାଇବା ତେଲ?
ଖାଇବା ତେଲ ଆଜ୍ଞା ଆମ ଘରେ ସୋରିଷ ତେଲ ଖାଉଛୁ।
ସୋରିଶ ତେଲ ରିଫାଇଣ୍ଡ ଭଲଯେ କିନ୍ତୁ ଖାଉନାହାନ୍ତି ଆଉ।
ହଁ ଠିକ କଥା।
ସବ
ନା ମୁଁ ତଣ୍ଟା କାଇନା ବସି ଯାଇଛି ତ ସେଥିପାଇଁ ବେଳେ ବେଳେ ଭୟସ ଟା ଅବାଗିଆ ସୁବୁଛି।
ଦିଟା ହଁ।
ଇଏ ହେଲା କଥା ଭାଇନା ଆଉ। ଦେ ଦୁ ଆଜି ତ ପଖାଳ ଖାଇକି ଆସି ଥିଲି। ପଖାଳ ଖାଇକି ଆସିଲା ପରେ ଘରେ ହେଇଥିବ କଣ ଶାଗ ଫାଗ ଭାଜିଥିବେ ଗଲେ ଖାଇବି ଆଉ ଟିକେ ଭାତ ଆଉ। ଅଳ୍ପ ଦିଟା ଆଜ୍ଞା ଖାଇଥିଲି ମ ସକାଳୁ ଭଲ ଲାଗିଲାନି ପେଟ୍ ଟା
ଆଉ ଆପଣଙ୍କ ଗାଁରେ କଣ କଣ ଖେଳ କୁଦ ହଉଛି ସବୁ?
ଆମ ଗାଁରେ ଖେଳ ହଉଛି ବାଟି ଲୁଡୁ କବାଡ଼ି
ହଁ।
ଏଇ ତିନି ଚାରିଟା ଚାଲିଛି ଆଉ ପିଲା କ୍ରିକେଟ ଫିକେଟ ଖେଳୁଛନ୍ତି ଆଉ।
ଆପଣ କ୍ରିକେଟ ଖେଳି ଶିଖିଛନ୍ତି?
ହଁ ଆମ ଗାଁରେ ବଢିଆ ଭଲି ବଲ୍ ସବୁ ଖେଳୁଛନ୍ତି। ଆଜ୍ଞା।
ଭଲିବଲ ଯୋଉଠି ଆଭେଲେବୁଲ ଅଧିକ ବଡ ବଡ ରହୁଛି ସେଇଠି ଖେଳୁଛନ୍ତି ଆଉ।
ହଁ ବଡ ବଡ ଭଲିବଲ ସବୁ ଆମ ଏରିଆରେ ସବୁ ବଡ ବଡ ଭଲିବଲ ମିଳୁଛି ମାନେ ସେ ପମ୍ପ ଦେଇଦେଉଛନ୍ତି ଭଲି ଲରେ ବଡ଼ ବଡ ବଲ ରେ ସେ ମାଇଲେ ପୁରା ଉଠୁଛି ଆଉ ଉଛୁଡୁଛି ବଲ ଟା ପୁରା। ସେ ବଢିଆ ଲାଗୁଛି ଖେଳିବା ପାଇଁ ପିଲାମାନେ ଖେଳୁଛନ୍ତି ନେଟ ଫେଟ ଭିଡିକି ଚାଷ ଆ ଆଜ୍ଞା ତ ବହୁତ ଜାଗା ମରୁଡି ପଡିଛି। ସେ ଚାଷ ଚଷାକୁ ଦେଖି ଦେଖି ଦଉଛନ୍ତି ଲୋକ ଆଉ ଯୋଉ ମାନସ ଭାଗୁ ଆଡିକି ଦଉଛନ୍ତି ଦେଖିକି ଦଉଛନ୍ତି। ଆଉ ନିଜେ ଚଷୁଛି କିଏ? ନିଜେ କାହା ଆମର ନିଜେ ଆମର ତଳି ଜଷ୍ଟ ଚଷା ତ ହେଇଛି ତଳି କରେ ଘରେ କଣ କରୁଚ?
ହ
ଦି ଦିନ୍ ଖାଇକୀ
ରଜରେ କୋଉଠି ଥିଲେ?
ରଜରେ ଆଜ୍ଞା ଖଟ ଉପରେ ଶୋଇଥିଲି।
କଣ କେମିତି କାଟିଲେ ଗାଁ ରେ କଣ କଣ ହେଲା ରଜରେ?
ଗାଁ ରେ କଣ ଆଜ୍ଞା କହୁଚି ପା ଖଟ ଉପରେ ଶୋଇଥିଲି ମାନେ ଘରେ ଆଉ। ଘରେ ଛଡା ଆଉ କୁଆଡେ ଯାଇନି।
ହ ହଁ।
ରଜା ଆମ ଗାଁରେ ଆଜ୍ଞା ଭଲ ହୁଏନି। ନାଇଁ ଆମା ହୋଲିରେ ଆଜ୍ଞା ପିଠା ପଣା ହୁଏ।
ଉ ହୁଁ କୋଉ କୋଉ ପିଠା ସବୁ ହୁଏ?
ମୁଆ ପିଠା ଆଉ କାକେରା ପିଠା। ଚାଇଁ ପିଠା। କଡ଼ାଇ ପିଠା ମୋଟା ପିଠା ବିରି ପିଠା ଆଉ ଆଉ ଆମ୍ବ ଆମ୍ବପତ୍ର ଛେଚା ପିଠା ସେଟା ସେଟା ଗୋଟେ ଭଲ ଲାଗେ ପତଳା ପତଳା ବୋଉ କରେ ଜାଣିନି, ମୁଁ ସେଇଛି ବଉଳ ଫୁଲ ବୋଧେ କରେ
କେମିତି ଏଟା ହୁଏ ପିଠାଟା ଟିକେ କହିବେ?
ଏଟା ଆଜ୍ଞା ବୋଉକୁ ପଚିବାକୁ ପଡିବ ମୁଁ ଏତେ ଭଲସେ ଜାଣିନି ତଥାପି ମୁଁ ଯେତିକି କହୁଛି, ବଉଳ ଫୁଲକୁ ଫାଷ୍ଟ ଟିକେ ମହୁ ପକେଇକି ତାକୁ ଘଷା ହବ ହଁ ସେଇ ଛେଚିବେ ତାକୁ ପୁରା ଗୁଣ୍ଡ କରିକି, ତାକୁ ଆମର ତ ଆଉ ଗ୍ରାଇଣ୍ଡର ଫାଣ୍ଡର ନାହିଁ ଗୁଣ୍ଡ କରିକି ତାକୁ ପୁରା ବାଟିକି କରିବେ ତା ତାପରେ ଯୋଉ ବିରି ପକେଇବେ ଯୋଉ ଆଣଟା ଆଣଟା ଯୋଉ ଥାଏ ଓକେ ବୋଉଳ ସବୁ ବସୁଥିବ ଉପରେ ତାକୁ ନେଇକି ପୁରା ଗୋଟେ କଂସା ରେ ପୁରରେଇକି ଚୁଲି ଭିତରେ ପୁରାଇଦେବେ।
ହଁ ହଁ।
ଏ ଘଣ୍ଟା ଦି ଘଣ୍ଟା ପରେ ଏଟା ପୁରା ବାହାରିବ ପୁରା କଳା କଳା ଟିକେ ପୋଡି ଯାଇଥିବ ବାହାରିବ ଏଟା ହେଇକି ତାପରେ ସେଟାକୁ ତେଲରେ ଆଉ ଟିକେ ଉଠ ପାଉଟ କରିଦେଇକି ତାକୁ ନେଇକି ପୁରା ଆଉ ଗୋଟେ କଡେଇ ରେ ଗ୍ୟାସରେ, ଚୁଲି ରେ ଆଉ ଥରେ ବସେଇବେ କଡେଇ ଉପରେ ବସଲା ପରେ କାଢିଲା ପରେ ସିଝି ଯାଇଥିବ ଦେଖିବେ ଯୋଉ ପିଛ କାଟି କେଞ୍ଚିକି ଦେଖିବେ ହେଇଯଇଯିଵ ଖାଇବେ ଆଉ। ହଁ ହଁ ସେଥିରେ ଗୁଡ଼ ହୋଇ ପଡ଼େ। ବଉଳଆ ପିଠା ଟା ଭଲ ଲାଗେ ରଥଯାତ୍ରା ତ ଏବେ ହବ ଆଉ ଆଗାମୀରେ ଆଉ
ରଥ ବୋଲି ଛୋଟ ଛୁଆ ରଥ କରୁଛନ୍ତି। ଆମ ଗାଁ ରେ ଏଥରକ ଯୋଉ ସରପଞ୍ଚ ପାଇଁ ମାଡ଼ଗୋଳ ଆଜ୍ଞା କଣ କହିଲି ଆଜ୍ଞା? ହାଲୋ। ହାଲୋ। ହ୍ୟାଲୋ। ହ୍ୟାଲୋ।
ଆଉ, ପି ପୁତ୍
ପୁରୀ ଆଜ୍ଞା ଆମ ଘର ଠୁ ତ ଟିକେ ଦୂର ହବ।
ହୁ, ହୁଁ।
ସେଇଥି ପାଇଁ।
ସେ ଯାଇନି ଆଉ।
ହୁଁ ହୁଁ କେବେ ପୁଣି ଯିବା ବୋଲି ଭାବୁଛନ୍ତି?
ପଇସା ପତ୍ର ଆଜ୍ଞା ନାହିଁ ଚାକିରି ବାକିରି ନାହିଁ, ଯେବେ ଯୁଆଡେ ପଇସା ଟିକେ ମିଳିବ ଯିବି ଆଉ।
ଜଗା ଯେବେ ଚାହିଁବ ଆଉ।
ଆଉ ଆପଣଙ୍କ ଗାଁ ରେ କି କି ମନ୍ଦିର ସବୁ ଅଛି?
ଆମ ଗାଁ ରେ ସବୁ ଭଲ ଭଲ ମନ୍ଦିର ଅଛି, ଆଜ୍ଞା ହନୁମାନ ମନ୍ଦିର, ତାରିଣୀ ମନ୍ଦିର, ଜଗନ୍ନାଥ ମନ୍ଦିର ଆଉ କଣ ଆଠୁକେଶ୍ଵରୀ ମନ୍ଦିର।
ହୁଁ।
ଏନଦ ଅଛି।
ଆଉ ଶିବମ୍, ଆମ ଗାଁରେ ଉଁ ଶନିଙ୍କ ମନ୍ଦିର, ପାର୍ବତୀଙ୍କ ମନ୍ଦିର, ଶିବଙ୍କ ମନ୍ଦିର ଜଗନ୍ନାଥ ମନ୍ଦ
ହୁଁ।
ର, ଗଣେଶ ମନ୍ଦିର, କାର୍ତିକେଶ୍ଵରଙ୍କ ମନ୍ଦିର ତାପରେ ଆଉ କିତା ଟୁ କିଛି ବାଟରେ ହନୁମାନଙ୍କ ମନ୍ଦିର ମା ତାରିଣୀଙ୍କ ମନ୍ଦିର ତା କିିଛି ବାଟରେ ଚନ୍ଦ୍ରଶୁଣୀଙ୍କ ମନ୍ଦିର, ଏମିତି ସବୁ ଅଛି ଆଉ।
ଏତେ ମନ୍ଦିର ଅଛି?
ହୁଁ।
ବଢିଆ ଆପଣଙ୍କ ଗାଁ ଟା ଭଲ ଗାଁ ହେଇଥିବ ଆଉ ଆଜ୍ଞା।
ମୁଁ କହିଲି ଆଉ ପଢାପଢି କୋଉଠି କଣ କରୁଥିଲେ?
ପଢାପଢି ତ ଆଜ୍ଞା ଆମର ସରିଯାଇଛି ଏଇ ଆମ ଗାଁ କଲେଜ ରେ। ହେଲେ ବାହା ହେଇପାଇଲିନି ଆଉ କଣ କରିବି।
ହୁଁ ଆଜିକାଲି ତ ବୋହୁତ ଲୋକ ବାହା ହଉନାହାନ୍ତି ଆଉ।
ହଁ, ସେଇଆ ହେଲା କଥା କଣ ବାହ ହେଲେ ହବ ଆଜ୍ଞା। ବାହା ହେଲେ କଣ ହବ। ମୁଁ ବାଇପାସ୍ ରେ ପଳଉଛି ବେଳେ ବେଳେ ଆଉ। ବୁଲି ବୁଲାକି ପଳେଇଆଉଛି ମାଇ ଫ୍ରେଶ୍ କରିକି କେତେବେଳେ ଆଉ କଣ
ହୁଁ, ଦେହପା ଭଲ ରହିବିସ ସେ ଗଲା ଗୋଡ ହାତ ଘଶିପୁଶି, ମୁଣ୍ଡ ଚୁଟି କୁଣ୍ଡା କୁଣ୍ଡି
ମୁଁ ଯିବି ପଇସା ଟା ଉଠେଇଦେବି, ହୁଁ।
ଗାଧୁଆ ପାଧୁଆ ସରିଲାଣି।
ଆଜ୍ଞା, ଆଜ୍ଞା।
ଯେତେବେଳେ।
ଆରେ ମୁଁ ବାଡୋଉଛି। ଏଇ ତ ପାଞ୍ଚ ପାଞ୍ଚ ଘଣ୍ଟା ପୂର୍ବୁରୁ। ପାଞ୍ଚ ଛଅ ଘଣ୍ଟା ଗଲାଣି, ମୁଁ ସକାଳରୁ ଆଜ୍ଞା ଭୋରୁ ଗାଧଉଛି।
ହଁ।
ଆଜ୍ଞା।
ହଁ ହଁ ଭୋରୁ ତାହେଲେ ଆପ
ଆପଣଙ୍କ ସହ କଥା ହେଇକି ଆଜ୍ଞା ଭଲ ଲାଗିଲା ରଖୁଛି ଧନ୍ୟବାଦ। ଆଜ୍ଞା।
ସେଟ ହଁ।
ମୁଁ ।
ତମକୁ। ଧନ୍ୟବା।